ହ୍ୟାଲୋ। ହ୍ୟାଲୋ। ହାଲୋ।
ହାଲୋ।
ହଁ ଶୁଭିଲା ଏବେ।
ହଁ ହଁ କ କଣ କରୁଛୁ।
ହଁ ସୁବୁ ନଥିଲା ନେଟ୍ ବ ବେଧେ ସ୍ଲୋ ହଉଚେ।
ହଁ ସେଇଟା ଆମ ବାରଯାତ୍ରୀ ଏକା ହେଲେ ଭଲ କିଛି ହେଇନି। ହଁ
ଓହୋ ଏ ହେ।
କିଛି ହେଇନି ଯେ ଖାଲି ସେ ପଚାଶ ଲୋକଙ୍କର ଦଶ। ଦଶ ଜଣ ଆହତ ଜଣେ ମୃତ ଆଉ।
କିଏ ମରିଗଲା ଲୋ।
ହେଲା। କେ ଜାଣି କିଏ ଗୋଟେ ତାଙ୍କ ଗାଁର କିଏ ଗୋଟେ ହେଇଥିବ ବରଯାତ୍ରୀ ମୁଁ ଚିହ୍ନିଚି। ଭଲ କହୁଛ। ସାଇକି ବାହାଘର ସାରି ଯାଉଥିଲେ ଫେରିକି।
ଅ ସାରିକି ହଁ ଏ
ହୁଁ ଗାଁ ର କିଏ ଗୋଟେ ହେଇଥିବ। ଚାଲିିବ ମୋ।
ହୁଁ ବାହାଘର ବାକି ନ ସରିଥିଲେ ଅସୁବିଧା ହେଇଥାନ୍ତା ବାହାଘର ସରିଗଲେ ଗୋଟେ ଭଲ ହେଇଛି ନହେଲେ ବ ସେ ଜାଏଁ ବାହାଘର ହେଇନଥାନ୍ତା ପୁଣି।
ହଁ ପରା। ସେମିତି ଗାଁ ଲୋକ ହେଇଥିବେ ନା ବଂଶ ର ଥଡି ହେଇଥିବେ। ଆରେ ବଂଶ ପୁରା ଖୋଡି ହେଇଯିବେ କି ଗାଁ ଗୋଟେ ହେଇଥିବେ ଆଉ।
ନାଇଁ ହଁ ନାଇଁ ତାଙ୍କ ବଂଶ ଲୋକ ନା ଗାଁ ଲୋକ କି ଗାଁ ଲୋକ?
ମୁଁ ଜାଣିନି ତତେ ନମ୍ବର ଦଉଛି ପଚାରିବୁ।
ଓହୋ ହଉ ହଉ।
ରେ ବର୍ଷା ବର୍ଷା କେତେ ଦିନ ଯାଏ ଅଛି କହିଲୁ?
ଏବେ ତ ଲଘୁଚାପ ଅଛି ମ କେତେ ଦିନ ଯାଏଁ ଅଛି କହିଲେ ମୁଁ କେମିତି କହିବି କେତେ ଦିନ ଯାଏ।
ମୁଁ ଆଜି ଦେଖୁଥିଲି ପାଞ୍ଚ କହିଲାଣି ବୋଲେ ମାନେ ମୋ ମୁଣ୍ଡ ଖରାପ।
ହେ ମା ମୁଣ୍ଡ ଖରାପ କିଛି ନାହିଁ ଦି ତିନ ଦିନ। ଲୁଗାପଟ ଶୁଖିବନି ମେନ୍ କଥା ସାର୍ଟ ପ୍ୟାଣ୍ଟ ପିନ୍ଧିିବାକୁ ପାଏନି।
ହୁଁ ମୋ ବି ତ ସେ ଆମର ଆମର ପୁଣି ବେ ସେ ଯୋ ଦଶା କାମ କୁ ଦଶା ଆଜି ଦଶ ନା ହେଲେସବୁ ଧୁଆଧୁଇ ହବ ଆଜି ଦ ଶା। ହେଲେ ଏବେ ସାଢି ଧୁଆ ହେଇଥିଲେ କାଲି ହଁ ଗୋଟେ ଯେ ଆରେ କାଲି ଅଧା ବୋଉ ଧୁଆ ଧୁଇ କରିଦେଇଛି ସେ ବେଡସିଟ ଲୁଗାହାରିକା। ଆଉ ଯାହା ସବୁ ଆଜି ଧୁଆହୋଇଥାନ୍ତା ଆଉ ଆଜି ଧୁଆ ହବନି କାଲିକିି ଧୁଆ ହବ ଆଉ। କାଲି ବି ମୁଁ କହିଛି ଯ
ଓହୋ।
ବର୍ଷା ତ ଏବେ ଛାଡିବାର ନା ନାହିଁ କହିଛି ସବୁ ଗଦେଇ ଦେଇଥିବ ସେ ଦାଣ୍ଡ ଘରେ ଖରାରେ। ଖଟ ଟାରେ ସବୁ ପକେ ଅଜା ନାହାନ୍ତି ବୋଉ ମୋର ତ ମୁଁ କହିଲି ଆଣେ ଦି ଜଣ ଛୁଇଁବାନି କୁଆଡେ। ଆଉ ସେଇଠି ଛୁଇଁବାନି ଆଉ ସବୁ ଆମେ ଏପଟେ ଯାହା ଘର ଫର ସବୁ ପୋଛା ପୋଛି କରିକି ଆମର ପୁଜା ପୁଜି କରିବୁ ତ। ଛୁଇଁବିନି ସେଇଠିକୁ ଗନ୍ତା ଫନ୍ତା ସବୁ ସେଇଠି ଗଦି ଦେଇଥିବା। ଯେତେବେଳେ ଖରା ହବ ବର୍ଷା ବି ଛାଡିବ ସେତେବେଳେ ଧୁଆ ଧୁଇ କରି ଶୁଖେଇବା। ବୋଲି କହିଛି ଦେଖିବା କାଲି
ହଁ ଯେ ହଁ ଯେ ସେମିତି ଶୁଣେ ଶୁଣେ ସେମିତି ତ ରଖାଯାଏନି କୁହନ୍ତି? ସେମିତି ରଖିବେନି କୁହନ୍ତି।
ହଁ ରଖାଯାଏ ଛିଞ୍ଚି ଦେଇକି ହବ ଆଉ। ହଁ କ ବଂଶାରତ ଆଉ କଣ କରୁବୁ ଏବେ ଲୁଗାପଟା ଧୋଇ କ ଲୁଗା ପଟା ଧୋଇକି କୋଉଠି ଗଦେ ଶୁଖେଇବୁ କହୁନୁ ଘରେ କାଇଁ ଜାଗା କାଇଁ ଏବେ କାଲି ଯା ତ ଶୁକୁ ପକେଇଚି ଯେ ସେ ଶୁଖିଆକୁ ନାଇଁ। ପଡ଼ିିଛି।
ନାଇଁ।
ଉଁ।
ଆମର ବି ମର୍ଷା ଟିକେ ଛାଡିଲେ ହେଲେ କୁଆଡେ ଶୁଖିଗଲେ କୁଆଡେ ବର୍ଷା ଟିକେ ଛାଡୁନି।
ଗୋଟେ ଛାଡିଥିଲେ ଗୁଡେ ଏତେ ଟଙ୍କା ଗୋଟେ ପାଇଲେ ଗୋଟେ ଟଙ୍କା ଦେଇପାରିଲନି। ଛାଡିଥାନ୍ତୁ ନା। ଗ୍ରୁପ ରେ ଛାଡ଼ିଥିଲେ ଦେଖି
ନାଇଁ ଦେଖିନି କେହିଁ।
କାଁ କୁ ଟଙ୍କାଟେ ଛାଡିଥାନ୍ତି।
ଛାଡିଥାନ୍ତୁ ନାଇଁ ରେ ହଁ ତିରିଶ ଟଙ୍କା।
ଅଁ ହଁ।
ହ
ଛାଡିଆର କି ମୁଁ ତ ଜାଣିନି। ମୁଁ ତ ଜାଣିନି ଓଃ ମୁଁ ଦେଖିନି।
ଛାଡିଲେ ଭଲ ଭେ ଗୁଡ଼। ସେ ବି ଧନ୍ୟବାଦ୍ ଜଣେଇଛନ୍ତି।
ଓହୋ ଭଲ କଥା। ହଁ ଆଉ ମୁଁ କଣ କହୁଥିଲି ହଁ ସାପ ସାପ ହଁ।
କ
ମୁଁ ସେଇଦିନ ବାସନ ମାଜୁଥିଲି କଉନଥିଲି। ହଁ ଶୁଣ ହେଲା ମୁଁ ମାଁ ଖାଇସାରିଲି ମାଁ ଖାଉଥିଲେ ମାଆଙ୍କର ହାତ ଏବେ ଟିକେ ସେ କଣ ଗୋଟେ ହେଇଚି ତ କେମିତି ଗୋଟେ ପୁରା ଟିକେ ଗୋଟେ ଘିମିରି ଘିମିରି ଟାଇପ୍ ର ବାହାରିଛି ହାତରେ ଫଙ୍ଗଲ୍ ଇନଫେକ୍ସନ ଯୋଉ ହେଇଯାଉନି କି ଟିକେ ସେମତି ହେଇଯାଇ ଚି। ମୁଁ ଭାବିଲି ଆଉ ସେ ପହରଦିନ ଭାବିଲି ଆଉ ଏମିତି ହେଇଚି ପାଣିରେ ଲାଗି ଲାଗି କା ଏମତି ହେଇ ଥିବ ବୋଲି ଭାବିଲି ହେଲା। ବଲେ କଣ ହଉଚି କି ଏବେ ବେଶୀ ମଜିବାକୁ ପଡୁଚି ନା ସବୁ। ଖାଇ ପିଇବାରୁ ବେଶୀ ମା ବାହାରୁଚି ମାଜିଆକୁ ପଡୁଚି ବୋଲି ମୁଁ ଯାଇ ଥିଲି ଏଁ ମାଜିଦେବି ବୋଲି ହେଲା ଯାଇଚି ମୋର ଗୋଡ ପାଉନି ଏ ମୋର ଗୋଡ ପାଉନି କହୁଚି ମୋ ହାତ ପାଉନି। ମାନେ ବେଶୀ ଉପରକୁ ହେଇଯାଉନି କି ମୁଁ ଟିକେ ଛୋଟିଆଟା ବୋଲି ମୋର ଆଉ ଏତେ ହା ତ ଇଏ ହଉନି ସାଇଜ ହଉନି କି ନାଇଁ? ମୁଁ କଣ କଲି ଟେବୁଲ ପକେଇକି ଠିଆ ହେଇ ଟେବୁଲ ଉପରେ ଠିଆହେଇକି ବାସନ ମାଜୁଚି ହେଲା।
ହଁ।
ମୁଁ ଗଲା ମୋର ବାସନ ମାଜୁଚି। ତାପରେ ମୁଁ କେତେ ଟାଇମ୍ ପରେ ଆଉ ଆ ଏପଟରୁ ଏପଟ ରୁମକୁ ପଳେଇ ଆଇବା କଥା ଟିଭି ଟିଭି ଘରକୁ ପଳେଇବା କଥା ମାଁ ବଇ ଛନ୍ତି ଟିଭି ତାପରେ ମା ଭାବିଲେ କଣ ଇଏ ଆଇିଲାନି ଏତେବେଳ ଯାଏ ବୋଲି ମୁଁ ସେପଟେ ଅ ମତେ ଦେଖି ଆଇଲେ କଣ ଆଇଲାନି ବୋଲି ମୁଁ ବାସନ ମାଜୁଛି। ଦେଖି ଆଇଲେ ମତେ ଆଉ। କଣ ତୁ କଣ କରୁଛୁ ବୋଲି କହୁଛନ୍ତି। ମତେ ଏ ବାସନ ମାଜି ଦଉ ଆଉ ତୁ ତ ତୋର ହାତ ଇଏ ହଉଛିି ବୋଲି ମୁଁ ବାସନ ମାରିଦଉଛି ବୋଲି। ଆ କହିଲା ବେଳକୁ କହୁଛନ୍ତି ଇ ମା ଇଏ ମାଆ ଟେବୋଲୁ
ହୁଁ।
ବାସନ ଫାସନ ଫୋପାଡ଼ି ସିଏ କଣ ହେଲା ମୋର ହାତ ଧରି ମୁଁ ସେ ମୁଁ ଯଦି ଇଏ ହେଇଥାନ୍ତି କଣ କହିଲ ମୁଁ ଖାପଉକି ପୁରା ଏଇନା ପଡ଼ିଥାନ୍ତି ହେଲା ମୋ ହାତ ହାତ ଧରିକି ମୋ ହାତ ଧରିକି ଶିଖିଲା ମୁଁ ତାପରେ ହେପଟେ ଡେଇଁଲି।
ହୁଁ, ହୁଁ।
ଏ ମା କହନା ପୁରା ସେ ଯୋଉ ଓ ଶାଗୁଆ କଲର ର ସାପ ନାଇ ଯୋଉ ଗଛରେ ରହୁଛି।
ବଉଡା ସାପ
ଯୋଉ କେଡେ ବଡଟା ଏଡେ ବଡଟା। ହଁ, ସେଇ ଯୋଉ ସେ କଣ ସେଟା? ଚିତି ନାଗ କହୁଛନ୍ତି ଏଇ ଯୋଉ। ସେ ଶାଗୁଆ କଲର ପୁରା। ହଁ ମୋ ବିଶାକ୍ତ ସାପ ଏ ଏଡେ ବଡଟା ମୁଁ ହାତ ଏଡିକି ଟା ହବ। ହଁ ମୋ ମୁଁ -ମୁଁ ଠିଆ ହେଇଛି ମାନେ ଟେବୁଲ ତଳେ ଥିଲା।
ତା ଏବେ
ମୁଁ ଠିଆ ହେଇଛି ମାନେ ଟେବୁଲ ତଳେ ଏକା ଥିଲା। ତାପରେ ମା ଡାକି ଅ ମା ଦେଖିଲେ ଯେମିତି ଟେବୁଲ ତଳେ ଇ ମା ସାପ ସାପ ବୋଲି ମତେ ଝିଙ୍କି ଆଣିଲେ। ମୁଁ ଏପଟକୁ ହେଇଗଲା କୁ ତାପରେ ସିଏ ସେ ସାପଟା ସେପଟେ ହେ ହେ ଆଉ ଟିକେ ଟିକେ ସିଆଡେ ପଳେଇଲା ସିଏ କଣ ବାରି ପଟେ ଯାଆନ୍ତା ଦେଖ ସେ ତାର ମାନେ ସିଏ କେମିତି ଦେଖେ ବାରି ପଟେ ପଳେଇବା କଥା କି ନା ସିଧା ସିଧା? ଇଏ ଏପଟେ ଉଠିକୁ ବାଥରୁମ କୁ ପଳେଇଲା। ମାନେ ତାର ମରିବାର ସେ ଯୋ କହୁନାହାନ୍ତି ଯୋଗ ଥିଲା। ହଁ ଯୋଗ ଥିଲା। ଆଉ ମୁଁ ମା କହୁଛନ୍ତି ବାଡି ଆଣେ ବାଡି ଆଣେ ମୁଁ ବାଡି ଗୋଟେ ନେଲି ଯାହା ଯାହା ମାନେ ଭଲ ନାହିଁ ନା ମାରିଲେ ସେ ଜାଗ ନାଗ ସାପ କହିଲେ ଚିଠି ନାଗ।
ହଁ
ଭଲ ନାହିଁ କହିକି ମା ଯାଉ ଯାଅ -ଯାଅ ପଳାଅ -ପଳାଅ କାହିଁକି ମାରିବା ଯାଅ -ଯାଅ ପଳାଅ -ପଳାଅ କହୁଥିଲେ ହେଲା। ତାପରେ ମୁଁ ଓ ମୁଁ କହୁଛି ମା ମୁଁ କାହାକୁ ଡାକିଦେବି କି ଲୋ କାହାକୁ ଡାକିଦେବି କି ଲୋ କହିଲାକୁ ଏପଟେ ଆଇଥିଲି ମା ବାଟ ଘରକୁ ଏ ସାମ୍ନା ଘରେ ସେ ମାମୁଁ ଅଛନ୍ତି କି ନାଇ? ତାଙ୍କେ କାଢି ଦିଅନ୍ତେ ପରା ବୋଲି ଡାକି ଆଇଥିଲି ତାଙ୍କୁ। ବାବା କହୁଛନ୍ତି କଣ ହେଲାରେ କଣ ହେଲା ପାଟି କରୁଛେ କଣ ବୋଲି ଏପଟେ ବାବା ଶୋଇଥିଲେ ତ କଣ ହେଲାରେ ପାଟି କରୁ ସାପ ବାହାରିଛି କହିଲା। ହୁଁ ଏ ସାପ କରିକି। ତାପରେ ବାବା ଗଲେ ସେପଟେ ରନ୍ଧା ଘରକୁ ଗଲା ପରେ କହୁଛନ୍ତି କାହିଁ ସାପ? ଦେଖିଲେ ଯେ ଏ ହେ ଏଇଟା ତ ହ ଏଡିକି ଟେ କଣ ମାରିଦବା ଆଣ ବୋଲି କହିଲେ? ବାଡି ଗୋଟେ କାଠ ବାଡି ଗୋଟେ ଆଣିଲେ। ସେଟାକୁ ମାରି ଦେ ହୁଁ ବାପରେ
ଏ ବାପରେ
ମୋର ସେଦିନ ପୁରା ହାତ ଗୋଡ ଖାଲି ଥରୁଥିଲା। ଠିକ ମତେ ଏବେ ବି ସେ ସାପ ଖାଲି ମନେ ପଡୁଛି। ପଅର ଦିନ ହଁ
ହ୍ୟାଲୋ!
ହ୍ୟାଲୋ! ହଁ ମତେ ଏବେ ବି ମନେ ପଡୁଛି। ସେଇଟା ଖାଲି ହଁ ପଅର ଦିନ ରାତିରେ ନଅଟା -ନଅ ତା ଧେରେ ନେଇକିଗମ ହୁଁ
ହଉ ମଙ୍ଗଳବାର ହେଇଯାଇଛି। ଭଲ ସୋମବାର, ସୋମବାର ହେଇନି ମଙ୍ଗଳବାର ହେଇଯାଇଛି ଭଲ
ହୁଁ ମାରିଲେ ଆଉ ଏପଟେ ବାହାର ପଟେ ନେଇକି କୁଆ ସେ ବାରିପଟେ ଆଡେ ଫିଙ୍ଗି ଦେଇଗଲେ। ପୁରା ଶାଗୁଆଟା ପୁର ବାପରେ ପୁରା ବିଷାକ୍ତ ସାପ ସେଇଟା ଆମର ନା ଆମର ବାରିପଟେ ନାଇଁ କି ମୋ ଗଛ ପତ୍ର ସବୁ ଅଛି। କବାଟ ଅଛି ବାରିପଟେ ଯେ ସେପଟେ ବା ଆଉ କଣ ସାପ ଯା କଣ କେଡି କେଡି ଜାଗା ଯେ ଆସିପାରିବେନି କହୁନୁ ହୁଁ
ହୁଁ- ହୁଁ ଫୋଟୋ ସିନା ଗୋଟେ ଉଠେଇଥାନ୍ତୁ।
ଏଇ ଫଟୋ ହେଁ ହୁଁ -ହୁଁ -ହୁଁ ମୋର ଅବସ୍ଥା ଦେଖିନଥାନ୍ତୁ। ମୁଁ ତ ଯାହା
ମରୁ ମରୁ ବଞ୍ଚିଛି।
ମୋର ମାହୁରି ହାତ ଗୋଡ ଖାଲି ଥରୁଥିଲା।
ହୁ
ମତେ ମୁଁ କହୁଛି ପରା ମତେ ଏବେ ଯାଏଁ ବି ସେ ସାପ ଖାଲି ସେ ମୁହଁରେ ମୁହଁରେ ଭଳିଆ ଦୁଶୁଛି।
ହୁଁ -ହୁଁ
ହେଁମିତି ଲାଗୁଛି ଖାଲି
ଓହୋ!
ହୁଁ ହଉ କାଟିି କରିବୁ ନା କରିବି।
ମୁଁ କରିବି ର କରୁଛି।
କରେ